କଣ କରୁଛୁ?
ଏଇ ବସିଥିଲି କଣ ଖାଇଛ?
କାଲି ଓଷା କରିଥିଲେ ଆଜି ପଖାଳ ଖାଇଛି।
ହଁ ଶାଗ ଭଜା
ହଁ ପଖାଳ ଶାଗ ଭଜା ଆଳୁ ଭତା ଆମ୍ବ ଆଉ ଶାଗ ତରକାରୀ ଭେଣ୍ଡି ତର
କି ସାଗ ତରକାରୀ
ଆଉ ଖଡା ଶାଗ ଖଡା ଶାଗ ନା ଭଜା ହେଇଥିଲା ସଜନା
ଓହୋ ହୋ ମୋର ବହୁତ ପସନ୍ଦ ସଜନା ଶାଗ
ହୁଁ ଆମ ଗଛରୁୁ ଗୋଟେ ଡାଳ ଖାଲି ମାଟି ଆସିଲା ସେ ଲାଗିଲା ତ ଟ୍ରାକ୍ଟର ସେଥିପାଇଁ ଗୋ ସେ ଡାଳ ଆଜି ସକାଳେ ହାଣି ଦେଇଥିଲୁ। ସେଇଆକୁ ଭଜା ହେଲା ସବୁ ଗାଁ ରେ ନେଲେ ମୋ ନଣ
ପଥର ପକେଇବେନି
ନା ରସୁଣ ଦେଇକି ଭାଜିଲି।
ଦଶ ଟଙ୍କା ଦେବି ହଁ ଭଲ ଲାଗିବ ମୁଁ ଖାଇଲି କଣ କହିଲୁ ସକାଳେ ରୁଟି ଆଉ ଡାଲମା ଆଉ ଚପ୍ ଏଥିଲା ଆଳୁ ଚପ୍।
ଓ ହୋ
ମ୍ୟାଗି ହେଇଥିଲା ଯେ କିନ୍ତୁ ମୁଁ ଖାଇଲିନି।
ନା ସଖାଳୁ ମ୍ୟାଗି ପେଟ ଖରାପ ହବ।
ହଁ ଦେହ ଖରାପ ହବ ଏନ
ହୁଁ ହୁ ଆଉ କାଲି କହିଲୁ ଫୋନ କରିବୁ ବୋଲି କାଇଁ କଲୁନି।
କଲିନି ଟାଇମ୍ ଟିକେ ହେଲାନି ଆଉ କଣ କରିବି କାମ ବ୍ୟସ୍ତରେ ଟିକେ ରହିଯାଉଛି।
ଓହୋ ଆଉ ମୋର ସେଟା ବୁଝିଲୁ ନାଁ ସେ ମ୍ୟାଡାମଙ୍କ ପାଖକୁ କଲ କଲୁ?
କଲ୍ କରିନେଇ ମ୍ୟାଡ଼ାମ କୁ କଲ୍ ମନେ ପକେଇଦେଲୁ କଲ୍
ଆଉ କଲୁନି ଟିକେ
ହଁ କରିଦେବି ଆଜି ଆଜି କରିଦେବି ଲୋ
ହୁଁ କରିକି ଟିକେ କହିଲେ ମୁଁ ଯଦି ହୁହନ୍ତା ର ରଜ ପରେ ଦେଖନ୍ତି ରହିଯାନ୍ତି ନହେଲେ।
ହଁ ତୁ ଭାଗ୍ୟାନ୍ସ ଥିବ ତ ରହିଯିବୁ ହଁ
ହୁ
ରହିଯିବୁ ରହିଯିବୁ ଭଲ ହବ ତୋ ପାଇଁ ସେଇଟା। କଣ କରିମି ଏପଟ ସେପଟ କାମ କଲା ବେଳକୁ ଟାଇମ ଟିକେ ହଉନି ମନ ପଡୁନି। ବୁଝିଦେବି ବୁଝିଦେବି କହିଛି ମାନେ କରିବି ହଁ ଆଉ ଯୋଉ ଇଏ ଦୀପା ଦିଦି ନମ୍ବର ଅଛି କି
ହଁ ଅଛି
ହଉ କେତେବେଳେ ଗୋଟେ ପଠେଇଦେବୁ ଆମେ କଥା ହେବା ତା ସହିତ ଟିକେ। ସେ କଣ କଲା କଣ ନାହିଁ। ହଁ ସମସ୍ତେ ଗୋଟେ ଗୋଟେ ଇଏ ଲାଗିକି ଗଲେ ଗ୍ରୁପ କରିଦେଲେ ହଁ ସେଇଆ କଥା ହ ଯିଏ ଯୋଉଠି ଥାଉ କିଛି ନାହିଁ ଭଲରେ ଥିବ ଖାଲି ଦେଖ କି ଜାଣିଜାଉ ନାହାନ୍ତି ସେ କେମିତି ଅଛି କଣ କରୁଛି
ଝିଅ ଟେ ପୁଅଟେ ହେଲାଣି ତାର ପୁଅ ଖାଲି ଗୋଟେ ନା ତାର ଭଲ ହୁ
ନା ତାର କଣ ହବାର ଥିଲା ହଁ ମେଡିକାଲରେ ରହିଥିଲା ସିଏ ଆଉ ତାପରେ କଣ ହେଲା କଣ ନାହିଁ ମୁଁ ଆଉ ଜାଣିନି। ଯା ହୋଉ ତୁ ତ ତୋରି ପାଖରେ ସମସ୍ତ ଙ୍କ ଖବର
ନା ଲୋ ଅଟ ଦେଇଦେଲି
ଆଉ ତିନୁ ଖବର କଣ ବେ ତିନୁ ଖବର କଣ?
ସେ ତାର କଣ ତ ମେଞ୍ଚେ ତୁଳସୀ ମାଳି ଗଳାଇଛି ବୁଲି
ସେ କଣ ଗୌତମ ସହିତ ତାରା କଣ ଚାଲିଥିଲା।
ଗୌତମ ସହିତ ତ ଚାଲିଥିଲା ତାର କଣ ବାହା ସାହା ହବନି କାଳେ ତାର ତୁଳସୀ ମାଳ କଣ ପକଦେଇଚି ମୋତେ କହୁଥିଲା ସୁଦ୍ଧା
କଣ?
ସୁଦ୍ଧା କହୁଥିଲା କହିଲା ସେ ବାହା ହବନି କଣ ତୁଳସୀ ମାଳି ପ ପକେଇକି ବୁଲିଲାଣି ଆଇଁଷ ଫାଇ‌ଶ ସବୁ ଛାଡ଼ିଦେଇଚି ମୁଁ କହିଲି ହଁ ଛାଡିଦଉ। ସର୍ ଦ ଟା
ନାଁ ହବନି
ହୁଁ ମାତାଜି
ହେଲେ ବାହା ହବ, ସେଇଆକୁ ହିଁ ବାହା ହବ
ହଁ, ଆ ସେ ଅପିସ୍‌ କଥା ବେଳେ ବେଳେ ବସିଲେ ଭା ଏଇ ପୁରୁଣା କଥା, ଆଉ କ'ଣ ଥିଲେ କ'ଣ।
ରୀତିିକା ବି ଫୋନ୍ କର୍ ଦିଏ, ଆମେ ସେଇ ବିଷୟରେ ଆଲୋଚନା କରୁ।
ହଁ ପା।
ଆଉ କେତେ କଷ୍ଟରେ ଆମେ ଚଳିଚନ୍ତି। ଯାଆବି ହଉ ସେ ଝୋଳ ଲଗେଇକି ବି ଖାଇକି ଆମେ ମଣିଷ ହେଇଚନ୍ତି।
ନା ଏମିତି ଇଏ କଲେ ବୋଲି ଆମେ ଇଏ ହେଲେ ନା, ନହେଲେ ଥିଲେ ଯଦି ସେନ୍ତି ଥାଆନ୍ତା। ଆମେ ଙ୍କ ରହି
ଏବେ ତ ସବୁ ଠିକ୍ ଠାକ୍ ଆଉ। ଠାକୁରଙ୍କ ଦୟାରେ ସବୁ ଠିକ୍ ଠାକ୍ ଚାଲ୍ଚି।
ହଁ, ଗୁଟେ। ଆମ ସାନ ଟୋକା ଗୋଟେ ଗାଡ଼ି କିଣିଚି। ଛଅ ସରି କେତେ ଚକିଆ? ଛଅ ଚକିଆ
ଏବେ ସେ ନିଜେ ଚଲଉ
ହୁଁ।
ଆଉରି କେତେ ଗାଡ଼ି କିଣା ହେଲାଣି ଜାଣି--ନା, ଆଟ୍ ଟା ନଅ ଆଟ୍ ଟା ଗାଡ଼ି ଟୋଟାଲେ ହେଲାଣି, ଆଉ ବୁଝାବୁଝି କରିବାକୁ ବି କେହି ନାଆନ୍ତି। ଆଉ କିଏ କରିବ, ଏଇ ଆମ ଏଇ ଟୋକା ଦଳ ଗୁ ବୁଝୁଚନ୍ତି ଭାଇ ହେରିକା ଆଉ।
ମୁଁ ଙ୍କ କରିବି?
ତୁ କାଗଜ ପତ୍ର କାମ।
ସିଏ ତାଙ୍କର ଚଲଉଚନ୍ତି, ତାଙ୍କର ବୁଝୁଚନ୍ତି। କଉଠି କଉ କଉ ଜାଗାର କ'ଣ କଥା କୁ ହବ, ସିଏ ଜାଣିଚନ୍ତି। ମୁଁ ସେଇ ଗୁରା କାହାକୁ ମିଛ ମିଛ କାହାକୁ ସତ, ସେଗୁରା ସିଏ ତା'ଙ୍କର କହିବେ।
କଉଠି କେତେ ଟଙ୍କା କ'ଣ ସେଇ ମୁଁ କ'ଣ ଜାଣ୍ଚି, ସେ ବିଜନେସ୍‌ କାମ ସେ ଲାଇନ୍‌ର। ଆମେ ଙ୍କ ବାହାରକୁ ଯାଉଚୁ ନା, ପାଞ୍ଚ ଲୋକ ସହିତ ଦଶ ଲୋକ ସହିତ ସିଏ ମିଶୁ---ନ୍ତି। ସିଏ ତାଙ୍କର ଜାଣି
ହୁଁ।
କାହାକୁ କଉ ରେଟ୍ କୁହା ହବ। କାହାକୁ କଉଟା କ
ଅମନ, ଅମନ ଗୋଟେ ଗମେଣ୍ଟେ ଜବ୍ ପାଇ ସାଇଲାଣି।
ହଁ। ଗମେଣ୍ଟ୍ ର ଗୋଟେ କୋଉ ପ୍ରୋଜେକ୍ଟ ସେ କୋଉ ପ୍ରୋଜେକ୍ଟ ଗୋଟେ। ବୁଲ୍ ବୁଲ୍। ବୁଲ୍ ବୁଲ୍ ରେ ତାର ଚାଲିଛି।
ହଁ ସେ ବାହା ସାହା ହେଇକି ସବୁ ଭଲ ଭଲ ମନ୍ଦ ଆମେ ତ ବାହା ସାହା ହେଇକି ସଂସାର କଲୁଣି ଆସିକି ଆମର ଅଧା ହେଇଗଲାଣି।
ହଁ। ସେ ସେଇଆକୁ ବାହାହବ ବୁଲ୍ ବୁଲ୍ ର ତାର ରହିଛି ଚାଲିଛି ବାହାଘର ହବ। ଅଛନ୍ତି ଏଇ ଆ ପଇସା ପତର ଟିକେ ଇନକମ୍ କରି ଜିନିଷ ପିନିଷ କରି ଲେଟ୍ ରେ ମ୍ୟାରେଜ୍ କରିବେ ସବୁ ଯିଏ ଯାହା ସହିତ କନେକ୍ସନ୍ ରେ ଅଛନ୍ତି ଆଁ
ତା ବଡ଼ ଭାଇ ବାହାହେଲାନି ଲୋ?
ତା ବଡ ଭାଇ ବହାହେଇ ସାରିଲାଣି ନା କଣ ବାହା ହେଇ ସାରିଲାଣି ଇଏ ବାହା ହେଇନି ବାହା ହବ ଆଉ।
ହୁଁ।
ଆ ପୁଅ ବାହାଘର ଟା କଣ ଛୋଟିଆ କଥା ତାଙ୍କର ଭଲରେ ବାହା ଯାକ ଜକ କୁମରେ ବାହାଘର ହବ ସେଥିପାଇଁ ଅଛନ୍ତି ପଇସା ପତ୍ର ଟିକେ ହେଲେ ବାହାହବ।
ଅ ହ।
ଆମ ଝିଅ ଫୋନ୍ କରିଥିଲା କଥା ହୋଉଥିଲୁ ରଜ ପାଇଁ ଡ୍ରେସ୍ କଲଣି କି ନାଇଁ ସେଇ କଥା ଟା।
ଉଁ ଉଁ।
ନ କଲେ ତୁ ପେଏଁ। ଏତେ ମୁଣ୍ଡ ପୁରୋଉଛୁ ପଇସା ପତ୍ର ନିଜ ପାଖରେ ନାଇଁ ନିଜ ପାଖରେ ଆଗରେ ରଖ। ଆଉ ତୁ ତ ହଇରାଣ ହୋଉଛୁ ତୁ କାହା କଥା ଯିଏ ଯା ପଇସା ମାଗିବ କାହାକୁ ଦେନା। ତାର ହେଇଥାନ୍ତା ପଇସା ପତର ସିଏ ଆମର ନ ଥିବା
ଶିଶୁ ମନ୍ଦିର ରେ।
ନର୍ସିଂ କରୁନଥିଲା। ସିଏ ଆମର ଅଛି ଯୋଉ ମୋ ପିଶି ପୁଅ ସେ ତାଙ୍କରି କଲେଜ୍ ରେ ଲେକ୍ଚର୍ ଅଛି।
ଅ ହ।
ହୁଁ।
ଭଲ ଆଉ ହଁ ସବୁ ଯୋ ବାହା ଯେମିତି ସବୁ ଗୋଟେ ଗୋଟେ କୋଉଠି ରହିଗଲେ ଭଲ।
ଏମିତି।
ହଁ ସେ ଯେତିକି ବି ପଇସା ହୋଉ ହଁ ଯେତିକି ବି ପଇସା ଦିଅନ୍ତୁ ସମସ୍ତେ ଗୋଟେ କିଛି କିଛି ଜାଗା ଯେ ଯେତିକି ହେଲେ ବି ଇନ୍ କମ୍ କରି କି ପଳେଇଲି ନିଜେ ତ
କରିବୁ ଆଉ କଣ ରୋଷେଇ ବାସ ଆଜିକାଲି ତ ଯୋଉ ସବୁ ଜିନିଷ ଇଏ ହେଲାଣିି କଣ? ତାପରେ ରୋଷେଇ ଶେଷ।
ରେଟ୍ ସବୁ ଜିନିଷ ରେ ଯେତିକି ଯାହା ହେଲାଣି କହନା। କି କମ୍ ପଇସା ବି ପଶୋଉନି ଜାନିଛୁ ନା।
ହୁଁ ହୁଁ।
କଣ କରିବା ସେ ଯାହା ଯେମିତି ହୋଉଛି ହୋଉ ଦି ପଇସା ସମସ୍ତେ ମିଶିକି ଇନ୍ କମ୍ କଲେ ମିଶିଲେ ଯାଇଁକି ଗୋଟେ କିଛି କହି ପାରିବୁନି।
ହଁ।
ନା ନା କହୁନୁ ଆଉ ଗୋଟେ ହାତରେ କିଛି କିଛି ବି ହେଇପାରିବନି ଆମର କଣ ସେମିତି ବଡ ହେଇଥିଲେ
କଣ ଟା। କାହିଁକି ତୁ ଏତେ ବ୍ୟସ୍ତ ହୋଉଛୁ?
ସେଇ ଦି ହଜାରେ ହେଲେ ବି ତ ଘରକୁ ଘରକୁ ତ ଗୋଟେ କିଛି ତ ଗୋଟେ କରିପାରିବି?
ହୁଁ।
କିଛି ଟା ତ ସହଜ କରିପାରିବେ।
ନିଜ ରୋଜଗାର ନିଜ ପାଇଁ ବଡ ତୁ କାହାକୁ ଅନେଇବୁ। କିଏ ସେ ଦବ ଉ ଯେତେ ସ୍ୱାମୀ ହଉ ବାପା
ହଁ ତାପରେ ବି ହଁ ତାପରେ ବି ଆମ୍ ମେ ମୁଳୂରୁ ଆମେ ଜବ୍ ଲାଇନରେ ଥିଲେ ଅଲରେଡି ଜ କିଛିଟା ଗୋଟେ କରୁଥିଲେ ଇନକମ୍ କରୁଥିଲେ ଦି ପଇସାଟା ହାତରେ ଥିଲା ଯୋଉ ହଜାର ଟଙ୍କା ହେଲେ ବି ବଞ୍ଚୁଥିଲା। ଆମେ ସେଇଥେରେ ତ କେତେ ଖୁସି ହଉଥିଲେ କଇଲୁ ମୋ ନିଜ ପଇସା ମୁଁ ନିଜେ ଏଇଟା କରଚି ନିଜେ ଏଇଟା ମୋ ବାପାଙ୍କୁ ଏଇ ଡ୍ରେସ୍ ଟା ଦେଇଚି କି ମୋ ବାପାକୁ ଏଇ ଚପଲଟା ଦେଇଚିକି ବୋଉ ପାଇଁ ଏ ଶାଢୀଟା ଆଣି
ହୁଁ ସେଇଟା
ଆଉ ନିଜ ପାଇଁ ବି ଡ୍ରେସଟେ ଆଣିଲେ
ଆଉ ଏଇସୁଣିଆ ଚାହିଁଲେ ବି ଅନ୍ୟ କାହା ପଇସାରେ ବି ଦବା ପାଇଁ ବି ଚାଉନି
ସେତେବେଳେ ଦୁଇଶ ତିନିଶ ଟଙ୍କାରେ ଆମର ଭଲ ଡ୍ରେସ ହେଇଯାଉଥିଲା
ହୁଁ
ବେ ନାଇ କଉନୁ କୁର୍ତ୍ତିଟେଇ ଗୋଟେ ଖାଲି ଓପରଟେ ଭଲ ହଉନଥିଲା ଏବେ କଣ ପାଂସ ଟଙ୍କା ହେଲେ ଟିକେ ଭଲ
ହୁଁ
ସେ ଯେତିକି ହଉ ଆ ଦି ପଇସାରେ ଯେଉ ସୂତା କପଡା ଖଣ୍ଡେ ବି ହେଲେ ବି ଆମ ପାଇଁ
ହଁ ସେଇଟା ବଡ ଆଉ ଏଇସୁଣିଆ ପୁରା ଛାଡି ଛୁଡିି ଦେଇକି ସବୁ ଫାଙ୍କରେ ବ ସିଲା ବେଳୁକୁ ଭାରି ବାଧୁଚି
ଫାଙ୍କା ଜମା ବସିଲା ବେଳୁ ମୁଣ୍ଡେରେ ଇଆଡୁ ସିଆଡୁ କଥା ପଶୁଚି ବାୟାବାତୁଳା ହେଇଯିବ ମଣିଷ କେତେ କେତେ ଆଡୁ କଥା ପଶୁଚି କଣ କରିବ ମଣିଷ କିଛି କହି ହଉନି ଆଉ ସେମିତି ବସିଲା ବେଳୁ ରୋଗ ବୈରାଗ ଆସ୍
ହଁ ହଁ ଠିକ୍ କଥା ଯେ
ଏ ଠିକ୍ କଥା ନୁହଁ କେତେ କେ ଏ ବସିବୁ ମୋବାଇଲ୍ ଖେଞ୍ଚିବୁ ତ କେତେ ମୋବାଇଲି ତାଦେଅରୁ ଖେଞ୍ଚିବୁ ବସିବୁ ମୋବାଇଲି ଖେଞ୍ଚିବୁ ତ କେ ତେ ଖେଞ୍ଚିବୁ ଗପୁରୁ ତ ହ ମୋବାଇଲରେ କାହା ସହିତ
ନହେଲେ ହଁ
ହାଲୋ ହଁ କ ଭଲକିନି ନେଟୱର ପାଉନି ତୋର
ପାଉନି ହଁ କଉନୁ
ହଁ ଚଡ୍ ଚଡ୍ ହଉଚି କ ହାଲୋ ହଁ କଣ କଇଲୁ